ହଁ।
ହ୍ୟାଲୋ।
ହଁ, କଣ କରୁଛ?
ହୁଁ, ଘରେ ଏମିତି ହିଁ ବସିଥିଲି। କଥା ହଉଛି ଏଇଆ କି ମୋ ମୁଣ୍ଡ ବିନ୍ଧା ହେଲାଣି ଆଜି। ମୁଁ ଆଜି ବହୁତ ଗପି ସାରିଲିଣି ବହୁତ। ହଁ ତ ସକାଳଠୁ ମୋର ଆଠ ନମ୍ବର କଲ ଥିଲା। ଏବେ ମୋର ଛବିଶଟା ହେଇଗଲାଣି। ହଁ, ତ ଭାବ, ହଁ ହଁ ସେଇୟା ହିଁ ତ ଭାବ ଏତିକିଟା କଲ ପୁଣି ରିଟନରେ ବି ମୁଁ ସେତିକି ଟା କଲ ରିସିଭ୍ କରିଛି। ତ ସେଥିପାଇଁ ମୁଁ ଆଉ କଣ ମାନେ କଣ ବୁଝିପାରୁନୁ କଣ ଆଉ କଥା ହେବି?
ଓ ଭାଇ
ଆଉ ସେମିତିରେ ଦେଖ ତମେ କହିଲ ମୁଁ କିଛି କହୁନି ମୁଁ ଜାଣିନି କଣ ପାଇଁ କହିନି ମତେ ଅନ୍ୟମାନେ ଯୋଉମାନେ କଥା ହେଇଛନ୍ତି। ମତେ ଗପୁରି କହିସାଇଲେଣି ତିନି ଜଣ।
ଓହୋ ଆରେ ତ କହିବ ନା। କମ୍ୟୁନିକେସନ କରିଲେ ହିଁ ତ ବଢିବ ନା
ହଁ ହଁ ସେଟା ବି ଠିକ୍, ମୋର ଏତେ ଖ୍ୟାଲ୍ ନାହିଁ କି ମୁଁ କଣ କହିବି ମୋତ ଟାଇମ୍ ବହୁତ ଲାଗିଲାଣି, ମୁଁ ବା ସେ ଦିନ ସାରା ଗପିଛି ଦିନ ସାରା
କଲେଜ୍ ଯାଇନ କି?
ନା ଆଜି ଆମର କ୍ଲାସ ନଥିଲା, କାହିଁକିନା ଅ ପ୍ଲସ ଟୁ ଫାଷ୍ଟ ୟିଅର୍ ପିଲାଙ୍କ ଏଗ୍ଜାମ୍ ଚା ଅଛି ତ ମ୍ୟାମ୍ ମାନଙ୍କର ଏଗ୍ଜାମ୍ ଡ୍ୟୁଟି ପଡିଥିଲା ତ ସେଥିପାଇଁ ଆମର କ୍ଲାସ ନଥିଲା
ହଁ ଭାଇ ଏତେ ସର୍ଟେଜ୍ ମ୍ୟାମ୍ ଙ୍କର କା ଡ୍ୟୁ କି ଏଗ୍ଜାମ୍ ଡ୍ୟୁଟି ପଡିଲେ, ପିଲାଙ୍କର କ୍ଲାସ ହବନି
ଆରେ ସଟେଜ କଥା ନୁହଁ ଏବେ ଗେଷ୍ଟ ଫାକଲ୍ଟି କେହି ନାହାନ୍ତି ଆମ ଡିପାର୍ଟମେଣ୍ଟ ରେ ମାତ୍ର ଦି ଜଣ ହଉଛନ୍ତି ପରମାନେଣ୍ଟ ଟିଚର ତ ସେମାନେ ହିଁ ଡିଉଟିରେ ସବୁବେଳେ ରହୁଛନ୍ତି ଆଉ ଅଲଗା ଦେଖ ସବୁଠି ଏବେ ସବୁଡିପାର୍ଟମେଣ୍ଟ କୋଉ ଥିରେ ଗେଷ୍ଟତାବିଲିଟି ନାହାନ୍ତି ଜୋଇନିଙ୍ଗ ଇ ହି ଜୁଲାଇ ମାସରେ ତ ସେଥିପାଇଁ ହିଁ ତ ସମସ୍ତଙ୍କୁ ଲଗେଇ ଦଉଛନ୍ତିରେ ଲଗେଇ ଦେଉଛନ୍ତି ଏକ୍ଜାମ ଡିଉଟି ରେ।
ପ୍ଲସ ଟ୍ୱ ପିଲାଙ୍କର ଏ ନିକା କି ଏକ୍ଜାମ ଚାଲିଛି? ଏ ନିକା ତ କିଛି ନାହିଁ।
ପ୍ଲ ଥ୍ରୀ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର ସେମେଷ୍ଟର ସେକଣ୍ଡ ସେମିଷ୍ଟର
ଆଚ୍ଛା ଆଚ୍ଛା ସେମିଷ୍ଟାର ଏବେ ହଉଛି ଛୁଟି ପରେ
ହଁ ତାଙ୍କର କଣ ଫାଷ୍ଟ ଦିଟା ଖଣ୍ଡେ କି ଗୋଟେ ଏଜାମ ହେଇଥିଲା ତାପରେ ତାଙ୍କର ଛୁଟି ଦେଲେ ତାପରେ ଫୋନ୍ କଲେ କଣ୍
ଇଏ କି ଏମିତି କିଏ କରେ ଯଦି କରିବ ତ ଏକା ବେଳେକରିକି ଛାଡିବ ଯଦି କରିବ ତାହେଲେ ଅଗଷ୍ଟ ମାସରେ କରିବ
ହୁଁ କଲେଜ ସିଷ୍ଟମ ବା ଏଆଉ କଣ କହିବା ପ୍ରଶଂସା ଯେତେ କହିଲେ ସରିବନି
ହୁଁ ଆମ କଲେଜରେ ତାପ ତଥାପି ବୁଧେ ମୁଁ ଯେତିକି ଜାଣିଛି ଲେଟ୍ ଏକ୍ଜାମ ହୁଏ ବୁଧେ ସବୁଆଡେ
ଆମର ହିଁ ଶୀଘ୍ର ଆମର ଶୀଘ୍ର ହୁଏ ସବୁ ଆଉ ନା ଆମର ହିଁ ଶୀଘ୍ର ହୁଏ ଅଲଗା ପିଲାଙ୍କର ସମସ୍ତେ ଲେଟ୍ ରୁହେ ପିଲାଙ୍କର ଫୋର୍ଥ ସେମିଷ୍ଟର ଏର୍ଯ୍ୟନ୍ତ ଇଣ୍ଟରନାଲ ହେଇନି ଆମର ଫୋର୍ଥ ସେମିଷ୍ଟାର ସରିଗଲାଣି ଫିଫ୍ଟସେମିଷ୍ଟାର ଷ୍ଟାର୍ଟ ହେଲାଣି ମାନେ ପଢା ସରିଗଲାଣି
ଓ ହଁ ତମ ଇଏ ର ହେଇଥିବ ମାନେ ତମ ଦିପାର୍ଟମେଣ୍ଟ ହେଇଥିବ କେଜାଣି ମୁଁ ତ କେମିଷ୍ଟ୍ରି ତ ଆଉ
ପୁରା ଟୋଟାଲ କଲେଜ ରେ
ମୁଁ କି ଜାଣ ମୁଁ ଜାଣିନି ତାହେଲେ ଏଇ ଆମ ରେଭେସ୍ବା ରେ ତ ମୁଁ ତ ଏଠି କମ୍ପେୟାର କରେ ତମ କଲେଜ ସାଙ୍ଗରେ ତ ମତେ ଲାଗେ ରେଭେଶ୍ଵା ରେ ଜଲ୍ଦି ହେଇଯାଉଛି ତମର ଲେଟରେ ହବ
ନା ରେଭେଶ୍ଵା ରେ ଲେଟରେ ହୁଏ ଆମଠୁ ପରେ ଥାନ୍ତି ସେମାନେ
କେଜାଣି ହଁ ସେଇଆ ତ ମୁଁ ସେଇଥିପାଇଁ ତ କହେ ମୁ ତା ସହିତ ଯେତେବେଳେ କଥାହୁଏ ମତେ ସେ କହିକି ଆମର ଏତେବେଳେ ଏକ୍ଜାମ ହେଉଛି ମୁଁ କହିଲି ତମର ଏତେ ଲେଟରେ କଣ ପାଇଁ ଭାଇ ଆମର ଏତେ ଜଲଦି ଜଲ୍ଦି ହେଇଯାଉଛି
ରେଭେଶ୍ଵା ତ ଏମିତି କିଛି ନାହିଁ ତାଙ୍କର ଏମିତି ଡିପାର୍ଟମେଣ୍ଟ ୱାଇଜ୍ ହୁଏ ନା କି ପୁରା ହୋଲ କଲେଜର ଗୋଟେର ଏକ ସାଙ୍ଗରେ ସେମିଷ୍ଟର ଏମିତି ତ ହୁଏନି
ନା ତ କିଏ କହିଲା ତମକୁ ରେଭେନ୍ସ ରେ ଗୋଟେ ଏକା ବଳେ ଗୋଟେ ନୋଟିସ୍ ବାହାରିବ
ମୋର ଗୋଟେ ସାଙ୍ଗଟେ କୁହେ ତାଙ୍କର ଏମତି ହୁଏ ତା ବୟଫ୍ରେଣ୍ଡ ସେଠି ଅଛି ସେଥିପାଇଁ
ଏ ନାଁ ସେମିତି କିଛି ନାହିଁ ସବୁବେଳେ ଗୋଟେ ନୋଟିସ ବାହାରିବ ଗୋଟେ ନୋଟିସ ରେ ସମସ୍ତ ଏକାବେଳେ ସେମିଷ୍ଟାର ଏତେରକ ଇଁ। ଇଣ୍ଟେରନାଲ ରେ ମେ ଡେଟ ବାରି ହେଇପାରେ କିନ୍ତୁ ଏଇଆ ସେମିଷ୍ଟାର ଡେଟ ଗୋଟେ ହେଇଥିବ
ଓହୋ
ହଁ ହୁଁ
ଇଏ କିନ୍ତୁ ପୁରୀ କଲେଜରେ ଯୋଉ ଅଛି ସାମନ୍ତା ଚନ୍ଦ୍ରଶେଖର ଏକ୍ସ ୱାଇ ଜେଡ୍ ଅଛି ଯୋଉ ସେଇଟା ସେ ସେ ହଁ ସେଠି ବହୁତ ଜଲ୍ଦି ହେଇଯାଏ ମାନେ ତାଙ୍କର ଭା ହେ ଜାନୁଆରୀ ମା ମାନେ ମାର୍ଚ୍ଚ ମାସରେ ଆମର ଯଉ ଏକ୍ଜାମ ଗୁଡା ହୁଏ ହେଲା ତାଙ୍କର ସେଠି ଜାନୁଆରୀ ଫେବୃୟାରୀ ବେଳୁ ତାକୁ ସାଡିକି ବସି ପଡିଥାନ୍ତି।
ହୁଁ।
ବହୁତ୍ ଜଲ୍ଦି କରନ୍ତି।
ହଁ ଜୁମ୍ ଯୋଉ ଗୁଡ଼ାକ ସବୁ ଉତ୍କଳ ୟୁନିଭରସିଟି ଅଣ୍ଡରରେ ଯୋଉ କଲେଜ ସବୁ ରହୁଚି। ତ ସେମାନଙ୍କର ବହୁତ ଲେଟ୍ ରେ ହୁଏ। ମାନେ ମୁଁ କହୁଛି ଅଲଗା ଟା ମାନେ ହୁଁ। ତ ତମେ କହିଲ ନା ଲେଟ୍ ହଉଚ ମାନେ ତ ସେଇଆ ହିଁ କହିଲି ତା ଅଣ୍ଡରେ ଯୋଉ ମାନେ ଅଛ୍ ଛି ସେମାନଙ୍କ ପୁରା ଲେଟ୍ ରେ।
ତମର ବୋଧେ ପା ଅଟୋନମସ୍ ହୁ ଥିବ। ତମ ଆଡୁ ବୋଧେ ତମେ ଚାହୁଁଚ ରମାଦେବୀ ୟୁନଭରସିଟି ଅଣ୍ଡରେ।
ହଁ।
ହୁଁ ତା ମାନେ ତମ ସାର୍ଟିଫିକେଟ ଟା ସବୁ ରମାଦେବୀ ୟୁନଭରସିଟି ଆସିବ ନା?
ବୋଧେ ମୁଁ ତ ଦେଖିନି ଆଜି ପର୍ଯ୍ୟନ୍ତ ସାର୍ଟିଫିକେଟ ତେଣିକି ଗଲାବେଳେ ଯା ଦେବେ ଦେଖିବି।
ଅ ହଁ। ପ୍ଲସ୍ ଟୁ କୋଉଠି କରୁଥିଲ କି?
ପ୍ଲସ ଟୁ ଆମ ସେପଟେ ଡିଗ୍ରୀ କଲେଜରେ କରିଥିଲି।
ମାନେ ପ୍ରାଇଭେଟ୍ ନା ଗର୍ମେଣ୍ଟ?
ସେମି ଗର୍ମେଣ୍ଟ।
ସେମି ଗର୍ମେଣ୍ଟ?
ହୁଁ ଗମେଣ୍ଟ ଆଡିଟ୍।
ସେଇଟା କଣ?
ଆହା ସେଇଟା କଣ କେମିତି ବୁଝେଇବି? ଆ ସେଇଟା ମାନେ ସେଇଟା ପ୍ରାଇଭେଟ ନୁହଁ କି ପୁରା ଟୋଟଲ ଗର୍ମେଣ୍ଟ ନୁହଁ।
ସେଇଟା ମୁଁ ବି ଜାଣିଛି। ସେମି ଗର୍ମେଣ୍ଟ ମାନେ ପ୍ରାଇଭେଟ୍
ଆ ତ ଅ ଯିଏ ବୁଝିବା କଥା ବୁଝିଲ ଏତେ ଏମିତି ଡିଟେଲସ୍ ରେ କୋଶ୍ଚିନ ତା ଆନ୍ସର କେମିତି ଦେବି?
ନା ନା ସେମି ଗଟ ମା ଗମେଣ୍ଟ ମାନେ ମୁଁ ଜାଣିବା ଚାହୁଁଛି କି ତମଠୁ ସେମାନେ କଣ ମାନେ ନିଅନ୍ତି? ପ୍ରାଇଭେଟ୍ ଭଳିଆ ଫିସ ନିଅନ୍ତି ସତୁରି ହଜାର ଅଶୀ ହଜାର ଏମିତି।
ନ ନା ନା ନା ନା ନା ନା ଗଭର୍ମେଣ୍ଟ ଟାଇପ୍ ର ହେଲେ ଦେଖ ଯଦି ଆମଠୁ ଏଠି ଆଡ଼ମିଶନ ପାଇଁ ଦି ହଜାର ନଉଛନ୍ତି। ତ ସେଠି ଚାରି ହଜାର ନେବେ ଏତିକି, ଏତିକି ବାସ୍ ଡିଫ୍ରେନ୍ସ।
ଓହୋ ଆଚ୍ଛା। ନାଇଁ ମୁଁ ଭାବିଲି ବୋଧେ ପ୍ରାଇଭେଟରେ ଯେମିତି ନିଅନ୍ତି ପ୍ଲସ ଟୁ ପାଇଁ ଫାଷ୍ଟ ଇୟର ପାଇଁ ଲକ୍ଷେ କୋଡି଼ଏ ସତୁରି ଅଶୀ ଏମିତି ନିଅନ୍ତି ସେମିତି ହେଇଥିବ।
ସେ ପ୍ରାଇଭେଟ ନାଁ ଏସବୁ ନାହିଁ।
ଓହୋ ସେମି ଗର୍ମେଣ୍ଟ ମାନେ ତା ବୋଧେ ତା ବୋଲି ଆଙ୍କୁ ବୋଧେ ମାନେ ଯୋଉ ଟିଚର ମାନଙ୍କୁ ବୋଧେ ଗର୍ମେଣ୍ଟ ପେଡ୍ କରୁଥିବା ଆଉ। ହେ ହେଇଥିବ ବୋଧେ ଆଉ। ଆଉ କଲେଜ ରେ ଯେତିକି ମାନେ କଲେଜ ରେ ଯେତିକି କାମ ହେଲେ ସେଗୁଡା ବୋଧେ ମ୍ୟାନେଜମେଣ୍ଟ ବୁଝୁଥିବ ଆଉ।
ହଁ କଲେଜ ସେଇଆ ବୋଧେ ମତେ ଏତେ କଥା ଜଣା ନାହିଁ। ମୁଁ ଗୋଟେ ପିଲା ମୁଁ ବାସ୍ ଏମିତି କ୍ଲାସ ଯାଏ ଆସେ ମୋର ତ ବାକି କିଛି ସମ୍ପର୍କ ନଥାଏ କାହା ସହିତ।
ଓହୋ। ଆଚ୍ଛା ହଁ ହେଇଥିବ ସେଇ ସେମି ଗର୍ମେଣ୍ଟ ମାନେ ସେଇଆ ହିଁ ଟିଚର ମାନେ ପେଡ୍ ବଇ ଦେବାକୁ ଆମେ। ଆଉ ମାନେ ଯୋଉମାନେ ରହିଲେ କଲେଜ ରେ ଆଉ ସବୁ ତିକ କାମ ରହିଲା ଏ ସବୁ ମାନେଜମାନେ ବୁଛିବ ଆଉ। ହୁଁ। ଆଉ କଣ ଖାଇଥିଲୁ ସ ଖରା ବେଳେ
ଖରାବେଳେ କଣ ହଁ ଖରାବେଳେ ଭାତ ଡାଲି ଅଣ୍ଡା ତରକାରୀ ଆଉ ସାଲାଡ଼
ଓ ହଁ ତମ କ୍ୟାଣ୍ଟିନ ରେ ଭଲ ଦଉଛନ୍ତି ଖାଇବା
ବହୁତ ହିଁ ବେକାର
ଏକ୍ସପେକ୍ଟ କରିଥିଲୁ ଭଲ ଆନ୍ସର ଗୋଟେ
କାହାକୁ କହିଲ କାହାକୁ ଗୋଟେ ପଚାରିବ ତାକୁ ପଚାରିବ ଯେ ତମ ହଷ୍ଟେଲ ଖାଇବା କେମିତି କିଏ ଗୋଟେ ଭଲ କହିବ ଶୁଣିଛ
ଓହୋ ନା ସେ କିନ୍ତୁ ଏବେ ଚେଞ୍ଜ ହେଇଥିଲା ପା
ଚେଞ୍ଜ ତ ବହୁତ ଥର ରହୁଛି ଏବେ ବା ରିସେଣ୍ଟ ମେନୁ ଚେଞ୍ଜ ହବ ବୋଲି କଥାବାର୍ତା ହେଇଛନ୍ତି ବାସ୍ ମ୍ୟାମ୍ କୁ ଯିବ ପାଖକୁ ଯିବାର ଅଛି ତ ଦେଖାଯାଉ କଣ ହଉଛି ହୁଁ ହୁଁ
ହଁ ଓହୋ ଆଚ୍ଛା
ହୁଁ ହଉ ତମେ କଣ ଖାଇଛ ଖରାବେଳେ
ମୁଁ ଖାଇଥିଲି ମୁଁ ଖାଇଥିଲି ଭାତ ଡାଲି ଆଉ ଭଜା ପୋଟଳ ଆଳୁ ଭେଣ୍ଡି ଭଜା ଆଉ ଵାସ୍ ଏତିକି ଆଉ ଲେମ୍ବୁ ପାଣି ମଧ୍ୟ ହଁ ଏତିକି
ହଁ
ହୁଁ ତମକୁ ଖଟା ଭଲ ଲାଗେ ନା ମିଠା ଭଲ ଲାଗେ ମାନେ ଖଟା ଭଲ ଲାଗେ ନା ମିଠା ଭଲ ଲାଗେ
ମିଠା ମୁଁ ବେଶୀ ଖାଇପାରେନି ଖଟା ହିଁ ଭଲ ଲାଗେ
ମାନେ ଯେତେ ଖଟା ହେଲେ ବି ଖାଇଦବ
ନାଁ ନାଁ ନାନି ଏମିତି ବି ନୁହଁ
ଓହୋ
ହଉ ଆଉ ଆମ ଓଡିଆଙ୍କର ଖ ହୁଁ ଆମ ଓଡିଆଙ୍କର ଖଟା ମାନେ ହଉଛି ସେ ଖଟାରେ ଚିନି ପଡିଥିବ କି ଗୁଡ ପଡିଥିବ ମିଠା ହୁଁ ହଁ ଟେଷ୍ଟ କଥା ପଚାରିଲ ମୁଁ ବୁଝିଲି ହଁ ଏ
ମାନେ ହଁ ଲେମ୍ବୁ ଖଟା କଥା ପଚାରିଲି ନାଇଁ ମତେ ମତେ ଭଲ ଲାଗେ ପୁରା ଖଟା ମୁଁ ଯେତେ ଖଟା ଦବ ମୁଁ ସେତେ ଖାଇଦେବି ମତେ ଖ କାଇଁ ଭଲ ନିଶା ଭଳିଆ ମତେ ଲାଗେ ଗୋଟେ ଖଟା ଖାଇଲେ
ଝିଅ ପିଲାଙ୍କୁ ଖଟା ପସନ୍ଦ ହେଲେ ମୁଁ ଆଜି ଯାଣିଲି ପୁଅ ପିଲାଙ୍କୁ ବି ପସ
ପୁଅ ପିଲାଙ୍କର ପୁଅ ବହୁତ କମ ପିଲା ମୁଁ ତା ଭିତରୁ ଗୋଟେ ମାନବ ଦେଵ ହଁ ମତେ ମିଠା ଆଚାରରୁ ମତେ ଖଟା ଆଚାର ମତେ ବେଶୀ ଭଲ ଲାଗେ ତମେ ମିଠା ଆମ୍ବ ଭଲାଇଚ
ହଁ ତ ତମକୁ ଖଟା ଭଲ ଲାଗୁଛି ମାନେ ତ ଖଟା ଆଚର ହିଁ ଭଲ ଲାଗିବ
ହଁ ନାଇଁ ମୁଁ କହୁଛି କି ତମକୁ ଯୋଉ ମାନେ ପାଚିଲା ଆମ୍ବ ଭଲ ଲାଗେ ନା କଞ୍ଚା ଆମ୍ବ ଭଲ ଲାଗେ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ଭଏସ ଆସୁଛି
କଟିଗଲା ମଝିରେ
ଓହୋ ତମକୁ କଣ ପାଚିଲା ଆମ୍ବ ଭଲ ଲାଗେ ନା ଖଟା ସରି କଞ୍ଚା ଆମ୍ବ ଭଲ ଲାଗେ
କଞ୍ଚା ଆମ୍ବ କଞ୍ଚା ଟାଇମ ରେ ଲଙ୍କା ଲୁଣ ମିଶି ଖାଇ ଭଲ ଲାଗେ ପାଚିଲ ଆମ୍ବ ପାଚିଲା ଟାଇମ ରେ ସେମିତି କିଛି ନାହିଁ ଯେ କୋଉଟା ଭଲ ଲାଗେ
ଓହୋ ନା ମତେ ଭଲ ଲାଗେନା ପାଚିଲା ଆମ୍ବ ମତେ ବେଶୀ ମିଠା ଲାଗିବ ମୁଁ ତାକୁ ଖାଇବିିନି। ତାକୁ ମତେ କଞ୍ଚା ଆମ୍ବ ଯେତେ ଦେଲେ ମୁଁ ଖାଇଦେବି।
ତମକୁ ତ ଖଟା ପସନ୍ଦ ତ ତମକୁ ଖଟା ହିଁ ଭଲ ଲାଗିବ। ହୁଁ ମାନେ କଣ ଯଦି ଯଦି- ଯଦି ଗୋଟେ ଲେମ୍ବୁକୁ ମୁଁ ଚୁପୁଡିକି ସେ ପାଣି ଉରା ମୁଁ ଦେବି ତମେ ପିଇଦବ। ବାସ୍ ତା କିଛି ନମିଶିଲେ ଯଦି ହଁ।
ପିଇଦେବି ଆରାମ ସେ। ଅଁ ମତେ ଏ ଯୋଉ ଆମ୍ବରେ ଛୋଟ ଛୋଟ ପିସ୍ କରିକି ଯୋଉ କଞ୍ଚା ଆମ୍ବ କା କି ଯଦି ଲୁଣ ଲଙ୍କା ଯୋଉ ସରି ଲୁଣ ଲଙ୍କା ଗୁଣ୍ଡ ହଁ ପାଗ କରି ଖାଇବାକୁ ମ ସେଟା ଭଲ ଲାଗିଛି।
ହୁଁ ହଁ ଆମେ ସ୍କୁଲ ଟାଇମରେ ସାଙ୍ଗମାନେ ଖାଉଥିଲୁ ଏବେ ରିସେଣ୍ଟ ହଷ୍ଟେଲରେ ହିଁ ଏଇଠି ମୋର ଗୋଟେ ସାଙ୍ଗଟେ ମୁଁ ମିଶିକି ଖାଉଥିଲୁ ଏମିତି ପୁରା କାଟି କାଟିକି ଆମ୍ବକୁ ସାଇଜି କରିକି।
ହୁଁ ଭାଇ ମୁଁ ଏତିକି କହିଲି ମୋ ପାଖରେ ତାହେଲେ ଆସିବ ନାହିଁ କି।
ସିଏ ତ କାଟୁଥିଲା ବି ପରେ ସେ କାଟୁଥିଲା ମୁଁ ଏଇଠି ବସିଥିଲି ତା ସାଇଟିରେ ତ ମୋର ସେତେବେଳେ ଯାଏଁ କାଟିକି ଏତେ ପ୍ରିପାୟର ହବା ଯାଏ ପୁରା ପେଶେନ୍ସ ନାହଁ। ମୁଁ ଆସିବା ଯାଏ ସେ କାଟୁ ଥାଏ। ମୁଁ ଖଣ୍ଡେ ଖଣ୍ଡେ ଖାଉଥାଏ।
ହୁଁ ମସ୍ତ ଲାଗେ ପୁରା ଡେଲିସିଅସ୍ ମସ୍ତ ଲାଗେ ପୁରା।
ହଁ
ଆଚ୍ଛା ଭୋଜି ଭୋଜି କେବେ ଜମା ଯାଇନ ଖାଇବାକୁ ବାହାଘର ଭୋଜି।
ବହୁତ ଇଣ୍ଟୁଭେର୍ଟ ତ ମୁଁ କୁଆଡ଼େ ଯାଏନି।
ମାନେ ଯେତିକି ତମ ସହିତ ଏବେ କଥା ହେଲିଣି ତମେ ମାନେ ଘରେ ରହିବ ଲୋକ ନା ବାହାରେ କେବେ କୁଆଡ଼େ କାହା ସହିତ ମିଶି
ହଁ ହଁ ହଁ
ହ ଓ ହଉ ଠିକ୍ ଅଛି। ହୁଁ ଆଁ ହଁ